ବାନ୍ଧବୀ। ଶୁଭ ସଖାଳ ବାନ୍ଧବୀ।
ହାଲୋ।
ଶୁଭ ସଖାଳ ବାନ୍ଧବୀ ନମସ୍କାରେ।
ବାନ୍ଧବୀ ପ୍ରଣାମ। ଶୁଭ ସକାଳ ଆପଣଙ୍କୁ ଶୁଭୁଚି ନା ମୋର ବାର୍ତା ବି।
ହଁ ବାର୍ତା ବି ଶବୁଛି।
ଆଜ୍ଞା ନମସ୍କାର।
ଆଉ କଣ କରୁଚନ୍ତି?
ଆଉ ଆପଣଙ୍କୁ ନମସ୍କାର ମୁଁ କହିଲି ଶୁଭୁଛିି ନା ମୋର ବାର୍ତା ଟି? ନା ସ୍କୁଲ ରୁ ଯାଉଛନ୍ତି ନା ସେଇ ପାଠ ପଢିବାକୁ ଯାଉଚନ୍ତି। ନା କଣ କରୁଛନ୍ତିି ଏଇ ଘରେ ଏଇଠି ସବୁ ହାଉ ହାଉ ହଉଛନ୍ତି। ତାଙ୍କୁ ସବୁ ଚୁଡା କଦଳୀ ଚକୁଡିକି ଦେଇଦେଲି ମୁଁ କହିଲି ତମେ ଖାଇଦିଅ। ଖାଇ ଦେଇକି ସବୁ ବହି ଧରିକି ପାଠ ପଢ।
ହ
ଆଉ ମୁଁ ଏଇ ଗାଧେଇ ପାଧେଇ ଆସିକି ଠାକୁର ପୂଜା କଲି ଠାକୁର ପୂଜା କରିକି ଏବେ ଯାଉଚି ଚା ଏଇ ଯୋଉ କାଲିର ବାସି ରୁଟି ଅଛି ଚା ରୁଟି ଖାଇବି ଖାଇକି ଏ ଚୁଲି ଫୁଲି ନାଗିବ ଆଉ। ଆଉ ଆପଣ କଣ କରୁଚନ୍ତି।
ହଁ ସେଇ ଠାକୁର ଫାକୁର ଟିକେ ପୂଜା କରିକି ଆସିକି ଚା ଜଳଖିଆ ଟିକେ ଖାଉଚି ଆଉ।
ଆଉ ଆପଣଙ୍କର ହଁ ଘରେ କିଏ କିଏ ସବୁ ଅଛନ୍ତି।
ଘରେ ଶାଶୁ ଶଶୁର ପୁଅ ଝିଅ ସ୍ୱାମୀ ଏଇସବୁ ଆଉ।
ଏଇ ସକାଳ ଓଳି ଯାହାହେଲେ ତାଙ୍କ ପାଇଁ ସବୁ ଜଳଖିଆ ଫଳିଖିଆ କରିବ ନା ନା ଏଇ କାଲିର ରୁଟି ଫୁଟି ଥିବ ନହେଲେ ଚୁଡା ଫୁଡା ଖାଇଦିଅନ୍ତି।
ନାଇଁ ସକାଳୁ ଜଳଖିଆ ଫଳିକିଆ ହୁଏ ଛୁଆଙ୍କ ପାଇଁ ଆମେ ସକାଳୁ ଖାଇଦଉ ନହଲେ ଯାହା ଥାଏ ଖାଇଦଉ ଏ ମୁଢି ଚୁଡା ଏମିତି ଖାଇଦଉ ଆଉ ଛୁଆ ତ ଆଜିକାଲି ଛୁଆ ଯଉ ଆଉ ସେ ମୁଢି ଚୁଡାକୁ ଖାଉଚନ୍ତି। ତାଙ୍କ ପାଇଁ ଡେଲି ମାନେ ଦୈନିକ ଦୈନିକ ନୂଆ ନୂଆ ଖାଇବା ହବ। ଛୁଆ ଆଜିକାଲି ଯାହା ଯୋଉଠି ଦେଖୁଚନ୍ତି ସେଇଟା କର।
କାଲି ଆଉ ରାତିରେ ଆମରତ ରୁଟି ହୁଏ ରୁଟି ହେଇଥିଲା ସେ ରୁଟି ଥିଲା। ଆମେ ଶାଶୁ ବୋଉ ଆମେ ସବୁ ରୁଟି ଚାହା ଖାଇଦେଲୁ ତାଙ୍କୁ ସବୁ ଚୁଡା କଦଳୀ ଖାଇଦେଇକି ତମେ ପାଠ ପଢ ବସିକି ଆଉ ଯଦି ଖେଳ ରେ ମାତିିବ ଯିଏ ଏଇ ଖୁଣା ମା ତିବେ ଆଜି ରବିବାର କୁଆଡେ ଆଉ ଯିବେନି ଖାଲି କହିବେ ଆମେ ଖେଳିବୁ। ସକାଳ ଓଳି ଟିକେ ବସିକି ବହି ଖାତା ଧର ତାପରେ ପସିବେ ଗାଧେଇ ପଧେଇକି ଯାଇକି ଏଇ ଘରେ ତ ଏଇଟି ଖେଳୁଚନ୍ତି ଆଉ।
ଠାକୁର ପୂଜା ପୂଜିି ସଇଲାଣି।
ହଁ ସବୁ ସଇଲାଣି ପାଇଟି ସବୁ ସାରିକି ଆସିକି ଏଇ ଚା ଫା ବି ଟିକେ ଏ ଖାଇକି ଖାଇକି ଟିକେ ବସିଚି ତାପରେ ଏତେ ସକାଳୁ ଉଠିକି ନଗେଇଲେ ସେ ଖାଇବାର ବି ଥଣ୍ଡା ହେଇଯାଉଚି। ହଉ ନଅଟା ଦଶଟା ହଉ ଆଜି ତ କଣ ଗାଁ ରେ ଜାନୁଆରି ମାସ ଛୁଆଙ୍କୁ କଣ ଦିଆଯାଉଚି। ଆଉ ଆଉ ତମର ଛୋଟ ଛୁଆ କିଏ ଅଛନ୍ତି।
ନାଇଁ। ଆମର ସବୁ ବଡ ବଡ ଛୁଆ।
ଜନ୍ମରୁ ପାଞ୍ଚ ବର୍ଷ ଦେବେ। ଆସା ଦିଦି ଆସିକି ଘରେ ଘରେ
କଥା ଟିକେ ଭଲ କଇ ଶୁବୁନେଇଁ କୋଉଠି ଅଛ ଆଉ
ଆଁ ବା ହ୍ୟାଲୋ।
ହଁ ହଁ ସୁବିଲା କୁହନ୍ତୁ।
ମୁଁ କହିବି ଆଶା ଦିଦି ତ ଆସିକି ଘରେ ଘରେ ଡାକି ଦେଇକି ଯାଉଚି ଆଉ ସବୁ ଜନ୍ମରୁ ପାଞ୍ଚ ବର୍ଷ ଜାକେ ନେବେ ଆମର ବି ଗୋଟେ ଛୋଟ ଛୁଆଟି ଅଛି ମୋ ଯାଆଙ୍କର ତାଙ୍କର ଗୋଟେ ପୁଅ ସେ ହେଲାଡି ସାଢେ ତିନି ବର୍ଷ ଖଣ୍ଡେ ହେଲାଣି। ତାକୁ ନେଇକି ଯିବେ ସେ ପୋଲିଓ ଦବା ପାଇଁ ସକାଳୁ କଉଚନ୍ତି ପୋଲୁଅ ଖାଇଲେ ଭଲ ଆଉ ଖରା ହେଇଗଲେ ସେଇଟା ଟିକେ ଖରାରେ ସେଇଟା ବେଶୀ ଖାଆନ୍ତିନି ହେଉ ଖୁନା ତାଙ୍କ ବୁଥୁ ହେଲେ ଦେବେ ଆଉ। ଆଠଟା ବେଳୁ ଆରମ୍ଭ କରିବେ ଆଉ।
ଆଉ ତମର ଗାଈ ଗୋରୁ ଅଛନ୍ତି ନା ସବୁ?
ହଁ ମୋର ଗାଈ ଦିଟା। ଗାଈ ଏଇ ଏଇ ଆଉ କୁକୁଡା ଅଛନ୍ତି ଛେଳି ନାହାନ୍ତି। କୁକୁଡା ଆ ଗଣ୍ଡେ କି ଦିଗଣ୍ଡା ଖଣ୍ଡେ କୁକୁଡା ଅଛନ୍ତି। ଏ ସିଏ ସବୁ ଭାଡିରେ ପଇଛନ୍ତି ବାହାରି ନାହାନ୍ତି ଏଇ ଟିକେ ଟାଣ ଖରା ହେଇକି ହେଲେ ବାହାରିବି କାକର ଫାକର ଲାଗିଛି।
ଗାଇ ଦେଶୀ ନା ଦର୍ଶୀ?
ଗାଈ ଆମର ଦେଶୀ ଗାଈ ଅଛି। ଦେଶୀ ଗାଈ ଗୋଟେ କଳା ଗାଈ ଆଉ ଗୋଟେ ଧଳା ଗାଈ ଅଛନ୍ତି। କ କୁହନ୍ତିନି କଳା ଗାଈ କ୍ଷୀର ମିଠା। ସେଇଥିପାଇଁ ଗୋଟେ କଳା ଗାଈ ରଖିଛୁ। ଆଉ ଗୋଟେ ଧଳା ଗାଈଟେ ଅଛି ସେ କଳା ଗାଈଟା ଖୀ ଦୁଧ ଦଉଛି ଆଉ ଧଳା ଗାଈଟା ଦେଇନି ଫଳ ଯାଇଛି। ଆଉ। ସେ ଗାଈଟା ବି ଦଉଛି ଏ ଦିଶେରେ ତିନିଶେରେ ଲେଖା କ୍ଷୀର ଦଉଛି। ଆଉ କଣ କହିଲେ।
ବିକ୍ରି କରୁଚ?
ହଁ କ୍ଷୀର ଆମର ନାଗୁଆ ଦିଆଯାଉଚି। ଆଉ ଉପର ଓଳି ଓଳି ଟା ମୋ ଘରେ ଦୁଉଛନ୍ତି। ଆଉ ସକାଳ ଓଳି ଟା ଗଉଡ ଆସିକି ଦୁଇଁକି ନେଇଯାଉଛନ୍ତି। ଆ ତାଙ୍କ ପାଖରୁ ଅଧସେର ଲେଖା ରଖୁଛୁ ଏଇ ଛୁଆ ହଁ ଯଦି ଟିକେ କଉଦିନ ଏଇ ସିମେଇ ଫିମେଇ କଲି। ସେଇଥିପାଇଁ ରଖୁଛି ନହେଲେ ଉପର ଓଳି କ୍ଷୀର ଟା ସବୁ ଯାକ ଆମର ରଖୁଛୁ। ଘର ପାଖରେ ଦି ତିନି ଜଣ ନାଗୁଆ ନଉଛନ୍ତି କିଏ ପାଏ କିଏ ଦିପାଏ ଏମିତି ନଉଛନ୍ତି।
ଆଉ ତମର ଗାଈ ଫାଇ ନାଇଁ ବୋଧେ ଆଉ କୁକୁଡା ଆମର ଅଛନ୍ତି କୁକୁଡା ବି ଅଣ୍ଡା ଦଉଚନ୍ତି କୁ କୁକୁଡ଼ା ଅଣ୍ଡାର ବି ଏବେ ଟିକେ କହୁଛନ୍ତି ଉମ କୁକୁଡା ଅଣ୍ଡାଙ୍କର ରେଟ୍ ବି ଅଧିକା ହେଇଯାଇଛି। ଦଶ ଟଙ୍କା ନେଖା ନଉଥିଲେ ପନ୍ଦର କୋଡିଏ ଟଙ୍କା ନେଖା ନେଲେଣି।
ହଁ। ନା ଆମର ହଁ ସେ ଗାଈ ଅଛନ୍ତି ଆମର ଦେଶୀ ଗାଈ ଦର୍ଶୀ ଗାଈ ଏଇ ସବୁ ଅଛନ୍ତି। ଆମର ଏଇ କ୍ଷୀର ସେମିତି ନାଗୁଆ ଦେଉଚୁ। ଆଉ ଉମ ହଉଛି ଆମର ଓମଫେଡ଼ ବାଲା ଆସୁଛି ସେ ଗାଡି ଆସୁଛି। କ୍ଷୀରବାଲା ଆସି ନେଇଯାଉଚି ଗାଡ଼ିରେ।
ଘର ପାଖରୁ ଆସିକି ନେଇ ଯାଉଛନ୍ତି?
ହଁ।
ଆମ ଆଡେ ଆଡେ ଆସୁନାହାନ୍ତି ଆଡେ ତ ଆଇଲେ ଆମେ କାହିଁକି ଏଇ ଗଉଡକୁ ମପାନ୍ତୁ କ୍ଷୀର। ଆମେ ତ ନିଜେ ଦୁଇଁକି ନହଲେ ନେଇକି ସେ କଣ ଓମଫେଡ ବାଲା ଆସିକି ଦୁଇଁକି ତା ଲୋକ ନଉଛନ୍ତି ନା ଆମେ ଦୁଇକି ଦବା।
ଆମେ ଦୁହିଁକି ତାଙ୍କୁ ଦବା।
ଆଉ ଦେଖି ଆଉ ଆମ ଆଡ। ତ କାଇଁ ସେଇ ଏଥିରେ ମୁଣ୍ଡ ଖେଳଉନାହାନ୍ତି ନହେଲେ ଆସି ଆମର ଦେଇଦେଲେ ଭଲ।
ସେ କ୍ଷୀର ନେବେ ଟୋଟଲେ ପାଣି ପଶିବନି ପଏଣ୍ଟ ଯେତେ ଯେମିତି ଉଠିବ ସେଇ ଅନୁସାରେ ସେ ପଇସା ଦେବେ।
ହଁ ଆ ଆମେ କଣ ଏଇ ଯୋଉ ଗୋଉଡ ଯିଏ ଆସିକି ଗାଈ ଦୁଧ ନଉଛନ୍ତି। ସିଏ କଣ ଆମ ଠାରୁ ପାଣି ନଉଛନ୍ତି ଏ ଟିକେ ଖାଲି‌। ମାନେ ଅଧ ବାଲଟିଏ କ୍ଷୀର ଦିଆଯାଏ ଯଦି ଛଟାଙ୍କିଆ ବି ପାଣି ପକଉଛନ୍ତି ପକଉଛନ୍ତି ନହେଲେ ତାଙ୍କ ହା ତର ନାଗୁଛି‌।। ଆଉ ସେ ସେମିତି ନେଇଯାଇଛନ୍ତି ପା ଆଠ ଟଙ୍କା ନଅ ଟଙ୍କା ଲେଖାରେ ଦଉଛନ୍ତି‌। ଏ ଘରେ ଏଇ ଆଗୁଆ ଯିଏ ନେଉଛନ୍ତି ସେଥିରେ ଟୋପେ ଯଦି ପାଣି ଟିକିଏ ଦବ ସିଏ ବି ଦ ଶ ଟଙ୍କା ଏଗାର ଟଙ୍କା ନାଖା ଦେଲେନି।
ଏଇ ଅଧିକ ପଇସା ତ ସେମାନେ କ୍ଷୀର ଗାଡ଼ି ବାଲା ଦଉଛନ୍ତି। ସେ ଏଥରେ ଡା ଡାକିକି ଦେଇଦିଅନ୍ତା ଏତେ କମ୍ ପଇସାରେ କାଇ ଦଉଛ‌?
ଆଉ ସେ ଦେଖିବା ସେ ଆମର
କ୍ଷୀର ତ ଅମୂଲ କୁଲ ରେଟ୍ ହେଲାଣି‌।
ହଁ, ବା ଆଉ କ'ଣ ସେ‌ ଏ ଘରେ ଏଇ ଗାଈ କ୍ଷୀର କଣ କତେ କେତେ ଓମ୍ଫେଡ୍ ଫୋମ୍ଫେଟ୍ ଆଣିକି ଖା ଓମ୍ଫେଡେ କ୍ଷୀରରେ କ'ଣ ପାଉଡର ମିଶଉଛନ୍ତି? ତାକୁ ତମେ ଯେତେ ବସଉଥିବ ସେ ସେତେ ବହଳିଆ ହଉ ପାଣି ଦେଇକି ବସେଇବ। ହଉ ଦେଖିଆ ଆଉ ଆମର ଟିକିଏ କିଏ ବୁଝାବୁଝି କଲେ ସିନା।
ଆଉ ଏଇ ଗାଁ ରେ ଦେଲେ କଣ କି ତମେ ଯେତେ ଭଲ ଦିଅ‌ ସିଏ ଯୋଉ କହୁଛନ୍ତି କଣନା ପାଣି ମିଶ ଦେଇଚ ତାଙ୍କ ଆଗରେ ବି ଦୁହିଁକି ଦେଲେ କହୁଛନ୍ତି ପାଣି ମିଶେଇଦଉଛ।
ଗାଁ ରେ ସେ ଚଳିବା ଭାରି କଷ୍ଟ ସେ ଗାଁ ରେ ତାଙ୍କୁ ସେ କ ଦେ କହିବେ ଆମ ଆଗରେ ଗୋଟେ କ ଆମ ଘର ପାଖରୁ ଗଲେ ଆଉ ଗୋଟେ ଘର ପାଖକୁ ହେଇ ଅମକେଇ ଘରେ ଏଇଆ କଲେ ସେଇଆ କଲେ ଏଇମିତିଆ କ୍ଷୀର ଦେଇଛନ୍ତି‌। ହଁ, ଗାଁ ରେ କେତେ କଥା କେତେ କହିବେ ଆଉ ତାଙ୍କ କଥାକୁ ଧଇଲେ ଆମେ ଆଉ ତାଙ୍କ ପ କ୍ଷୀର ଦବା ବନ୍ଦ କରିଦବା ସେଇ ଲୋକଙ୍କୁ କିନ୍ତୁ ଆଉ ଇଏ କରିବନି, ହେ କ୍ଷୀରରେ ରଖିକି ଏବେ ବସେଇ ଦିଏ ବସେଇ ଦେଇକି ଯଦି ଛେନା ଦହି କରିବ ତମର ଆହୁରି ସେଥିରେ ଦି ପଇସା ବାହାରିବ।
ହଁ, କିନ୍ତୁ ପ ଅଧିକ ପରିଶ୍ରମ ହାତରେ କରିବାକୁ ପଡିବ ନହେଲେ ହବନି। ଆଉ ଆମ୍ ଏ ସବୁ କାମ କରିକି ଆଉ ଏତେ ସବୁ କଲାବେଳକୁ ଟା ସମୟ ତ ହଉନି ଦିନ ଯେମିତିଆ ତାପରେ ଯୋଉ ଗରମ ହଉ ଚି ଆଉ ସେଇଥିପାଇଁ କ୍ଷୀର ବାଲା ଗାଡିକି ଡାକିକି ଦେଇ ଦଉଛୁ ଆଉ।
ହଁ, ସେ ବି ଭଲ। ହାତରେ ଗୋଡରେ ନାଗିବନି ସିଏ ତାଙ୍କର ଆସିଲେ ନେଲେ‌। ପଇସା କୁ ପୁଣି କଣ ସବୁ ଦିନ କୁ ଦିନ ଗୋଟେ ଦିନରେ ପଇସା ଦଉଛନ୍ତି ନାଁ
ନା ତିନି ଦିନରେ ଥରେ ସ ଗୋଟେ ସପତାହରେ ଥରେ।
ହଁ।
ହୁଁ, ସାତ ଦିନରେ ଥରେ ନହେଲେ ତିନି ଦିନରେ ଥରେ ଏମିତି ଦେଇ ଦଉଛନ୍ତି।
ଆଉ ଜାହା ହଉ ତମର ତ ଗାଈ ଦୁହିଁକି ସୁବିଧାରେ ଦେଇ ପାରୁଛୁ ଆମେ ଏମିତି ଗାଁ ଗହଳିରେ ଦଉଛୁ ଦିପଦ ଶୁଣୁଛୁ। ମୁଁ ସେଇ ନଗୁଆ ବନ୍ଦ କରିଦେଉଛି ମ। ଆମର ଆଉ ଏ ନାଗ ଦରକାର ନାହିଁ ମୁଁ କେତେବେଳେ କ୍ଷୀର ବଳି ପଇଲେ ଛୁଆ ତ ଖାଇ ଦଉଛନ୍ତି ଆମର ତ ସବୁବେଳେ ଖାଲି ଚା ହାଣ୍ଡି ବସିଥିବ ଚୁଲିରୁୁ ବାହାରିବନି। ଆଉ
ନାଇଁ ଆମର କଣ କୁହନି ସବୁ ଚାଷବାସ କାମ ଲାଗିଲା ବେଳକୁ ଏଡେ ବିଲ ବାଡିରେ ଲୋକ ମଣିଷ ପଡିବିବେ। କାମ କରିବେ ତାଙ୍କୁ ରୋଷେଇବାସ କରିକି ଦବ। ଆଉ ଏତେ ସବୁ କଲା ବେଳକୁ ସମୟ ହଉନି।
ଆଜ୍ଞା।
ଆଉ ଜଣେ ଲୋକ କରିବ ତ କେତେ କରିବ ଛୁଆ ପିଲାଙ୍କ କଥା ବୁଝିବୁ ଘର ରୋ ଷେଇ କରିବୁ, ତା ଥିରେ ଗାଈ ଗୋରୁ ଧନ୍ଦା କରିବୁ ପୁଣି ସେଥିରେ ବାହାର ଲୋକ ଯେ ସିଏ ଯିଏ କାମ କରେ ତାଙ୍କ ପାଇଁ ପୁଣି ରୋଷେଇବାସ କରିବୁ। ହଉ ବାନ୍ଧବୀ ତମ ସାଙ୍ଗ କଥା ହେଇ ବହୁତ ଖୁସି ଲାଗିଲା କେତେବେଳେ ସମୟ ପାଇଲେ କଥା ହେବା।
ଆଜ୍ଞା ପ୍ରଣାମ